ହାଲୋ। କଁ କରୁଛ?
ଏଇଠି ବସଛୁ ଆଉ।
ଆଉ ସକାଳୁ ଚା ଫା ପିଇ ସାଇଲଣି?
ହଁ ଚାହା ହେଇ ସାଇଲାଣି ଖିଆ ସଇଲାଣି।
କଣ ନାଲି ଚା ପିଇଲ ନା କ୍ଷୀର ଚା ପିଉଛ?
ନାଲି ଚା ଆଉ।
ଆଉ ଆଜି ତ ବୁଧୁବାର ତମର କଣ ଆଇଁଷ ଫାଇଁଷ ଆଜି ହବ?
ହଁ ଚିକେନ ଫିକେନ ହବ ଆଉ। ଯାହାହେଲେ ହବ ଆଇଁଷ ହଁ ହବ ଯାହାହେଲେ ହବ। ଯାହାହେଲେ ହବ ଆଉ।
ଉଁ, କାରଣ ରଜ ସଂକ୍ରାନ୍ତିରେ ଖିଆ ହେଇ ନଥିବ ତାପରେ
ଉଁ ସୋମବାର ଗଲା ଉଁ।
କାଲି ବି ମଙ୍ଗଳବାର କିଛି ଖିଆଇନଥିବ ଉଁ। ଆଉ। ଆଉ ତମ ମଝିରେ କହୁଥିଲ ଯେ ପୁରୀ ଫୁରୀ ବୁଲି ଆସିବା ପାଇଁ କାଇଁ ଆସିଲନି ତ।
ଆ ହେଲାନି ସମୟ ହେଲାନି।
ସମୟ କଣ ଅଛି ମହାପ୍ରଭୁଙ୍କ କତିକି ଆସିବ। ଦି ତିନି ଦିନ ପାଇଁ ଆସିକି ବୁଲିକି ଯିବ ମହାପ୍ରଭୁଙ୍କୁ ଦର୍ଶନ କରିକି। ଆଉ ଆସୁନ କେବେ ମଝିରେ ଥରେ ଯିବା ପୁରୀ ବୁଲି ଆସିବା।
ଯିବା ଦୁର୍ଗା ପୂଜା ସମୟରେ। ଦୁର୍ଗା ପୂଜା ବେଳକୁ ହୁଁ ସେତେବେଳେ କାମ ଫାମ ନଥାଏ ତ ସେତେବେଳେ ଫାଙ୍କାଥାଏ, ସେତିକିବେଳଯାଉ।
ହୁଁ, ଆଚ୍ଛା ଆଚ୍ଛା। ଆଉ ଆଜି ସକାଳେ ଜଳଖିଆ କଣ ଖିଆ ପିଆ କରିବ?
ସକାଳେ କଣ ଦେଖି ଖାଇବା ଆଉ। ଉପମା ଫୁପମା ନହେନେ ପିଠା ପିଠା।
ହୁଁ ହଁ ପିଠା ଆଣ ବି ବଳିଥିବ ତମର ରଜ ପାଇଁ।
ହଁ।
ଆଉ ଆଉ ତମ ଦେହ ପା ସବୁ ଭଲ ଅଛି?
ହଁ ଭଲ ଅଛି ମୋ ସାନ ପୁଅ ଦେହ ଟା ଭଲ ନାହିଁ, କାଲି ଟିକେ ଜର ହେଇଯାଇଛି।
କେମିତି ଜର ହେଲା କଁ କେମିତି?
ଆ ସବୁବେଳେ ଥଣ୍ଡା ମଣ୍ଡା ପିଇଲା ଇଏ କଲା ଆଉ।
ଆଉ ତମେ ତାକୁ କଣ୍ଟ୍ରୋଲ କରୁନ ଆଉ ସେ ସ ପିଲା ଟାକୁ ନ ଜଗିଲେ କଁ ଜର ହବ। ଉଁ ଆଉ।
ଆଉ ଗାଁକୁ ଆସୁନୁ କେବେ ବୁଲିବାକୁ?
ହଁ ଯିବୁ ଆଉ।
ଆଉ ତମ ଗାଁ ଆଡ଼େ ବୁଲିବା ଜାଗା ସବୁ କ ଅଛି?
ଆମ ଗାଁରେ ହଁ ଆମ ଗାଁରେ ବୋହୁତ ମନ୍ଦିର ଅଛି ଗ୍ରାମଦେବତୀ ଅଛନ୍ତି। ମଙ୍ଗଳା ଅଛନ୍ତି। ପଶ୍ଚିମା ଅଛନ୍ତି ଯୋଉ ତାରିଣୀ ତାରିଣୀ ଅସନ୍ତି। ଆଉ ବ୍ରାହ୍ମୁଣୀ ମାନେ ଦୁର୍ଗା ମନ୍ଦିର ଅଛି। ଶିବ ମନ୍ଦିର ଅଛି ଜଗନ୍ନାଥ ମନ୍ଦିର ଅଛି ଲକ୍ଷ୍ମୀଙ୍କ ମନ୍ଦିର ଅଛ୍ ତିଏ ଶିବ ମନ୍ଦିର ଅଛି।
ଆଚ୍ଛା ତାରିଣୀ ମନ୍ଦିର ତମେ ଯାଇଚ ବୁଲିବା ପାଇଁ?
ହଁ ଜାଇଚୁ।
ଅ କେତ ଥର ଗଲଣି ତାରିଣୀ ପାଖୁକୁ?
ହଁ ଗଲୁଣୁ ଚାରି ପାଞ୍ଚ ଥର ଆଉ।
ଆଚ୍ଛା ତମ ଘରଠୁ କେତେ ଦୂର ତାରିଣୀ ମନ୍ଦିର ହବ?
ତଥାପି ଚାଳିଶ କିଲୋମିଟର୍ ଖଣ୍ଡେ ହବ।
ଅହ। ଆଚ୍ଛା ଯଦି ତମେ ବଡ଼ି ଭୋରରୁ ତମେ ଯାଅ ବସ୍ ପାଖରେ ଅଛି ତମ ଘର ପାଖରେ ଯିବା ପାଇଁ?
ଆମେ ଛକୁରୁ ଯାଉ ପାଂଶଟାରେ ଯେ ଚଢ଼ୁ ସେଠି ଯାଇଁକି ସା ସାତଟା ଭିତରେ ପହଞ୍ଚିଯାଉ ପୁଣି ଗୋଟେ ବାରଟା ଏଗାରଟା ବେଳୁକୁ ଫୁଣି ଗାଡ଼ି ଚଢୁ।
ଆଉ ସାତଟାରେ ଗଲେ କେତଳେ ପହଞ୍ଚିବ?
ନାଁ ନାଇଁ ପାଂଶଟାରେ ଯିବୁ ସେଠି ସତଟା ସୁଦ୍ଧା ପହଞ୍ଚିଯିବୁ। ସାଢ଼େ ଛଅ ସାତେ ଭିତରେ ପହଞ୍ଚିବୁ। ସେଠି ବୁଲାବୁଲି କରିକି ବା ଏଗାରଟା ବାରଟା ଭିତରେ ପୁଣି ଗାଡ଼ି ଚଢ଼।
ଏଗାରଟା ବାରଟାରେ ଗାଡ଼ି ଚଢ଼ିବ?
ହୁଁ ପୁଣି ଦିଟାରେ ଆସି ଉଲ୍ହଉ।
ପୁଣି ଆସି ଘରେ ଦିଇଟା ଓଳୁ ଓଲ୍ହେଇଯିବ।
ହୁଁ।
ଆଚ୍ଛା ତାରିଣୀଙ୍କ ପାଖରେ ଖାଲି କଣ ନଡ଼ିଆ ପିଟା ଯାଏ ନାଁ ଅଲଗା କଣ ଭୋଗ ହୁଏ?
ନାଇଁ ଅଲଗା ଭୋଗ ହୁଏ ଆମର ଯୋଉ କୋରା ଭୋଗ। ଖଇ ଭୋଗ ଏମିତି ଆଉ।
ହ ହ କିନ୍ତୁ ନଡ଼ିଆ ଅଧିକ ପିଟାଯାଏ ସେଠି।
ହୁଁ।
ଆଚ୍ଛା ଲୋକ କେତେ ହୁଅନ୍ତି ସେଠି?
ହ ହୁଅନ୍ତି ବହୁତୁ ତଥାପି ପାଁଶ ଛଅଶ ଭଳିଆ ଲୋକ ସବୁବେଳେ ହୋଇଥାନ୍ତି।
ମା ଲାଇନ୍ ରେ ଯିବାକୁ ପଡ଼େ ସେଠିକି?
ହଁ ଲାଇନ୍ ଲେ ଯିବାକୁ ପଡ଼େ।
ଆଚ୍ଛା ତାଙ୍କର ଯୋଉ ଭୋଗ ହଉଚି କଣ ଭୋଗ କରିକି ନନାକୁ ବିଦାକି ଦିଆଯାଏ? ନାଁ ତାଙ୍କର କାଉଣ୍ଟର ଅଛି ଟିକେଟ୍ କଟାଯାଏ?
ଉଁ ନାଁ ନାଁ କାଉଣ୍ଟର୍ ଅଛି ନାଁ ତାଙ୍କୁ ଟି କଟା ହେଇକି ଯିବ।
ଆଚ୍ଛା ଆଚ୍ଛା।
କାଉଣ୍ଟରୁ କାଟିବ ଲାଇନ୍ ରେ ଛିଡ଼ା ହବ ଆଉ।
ହୁଁ ହୁଁ ତାହେଲେ ଭଲ ସିଷ୍ଟମ୍ କରଚନ୍ତି କେତେ ବିଦାକି କେ ଏତେ ନିଅନ୍ତିଉଠି।
ସେମିତି ତିରିଶ ଟଙ୍କା ଚାଳିଶ ଟଙ୍କା ଏମିତି ଆଉ।
ତ ତ ବହୁତ କମ ଅଛି।
ହଁ।
କାରଣ ଅନ୍ୟଠି ମନ୍ଦିର ଆମେ ସବୁ ଗଲେ ସେଠାରେ କଣ ହୁଏ? ତମେ ନଡିଆ ଟାଇମଗଲେ ବି ସେମାନେ ପିତିଲେ ସେମାନେ କହିବେ କୋଡିଏ ଟଙ୍କା ଦେ, ତିରିଶ ଟଙ୍କା ଦେ, ପଚାଶ ଟଙ୍କା ଦେ ସେମାନେ ବାହାର ଯାତ୍ରୀ ଯିଏ ଆସନ୍ତି। ତାଙ୍କୁ ସବୁ ଅଧିକା ପଇସା ମାଗନ୍ତି। କିନ୍ତୁ ସେଟା ତାହେଲେ କମ ପଇସା ଅଛି କତ କତ ଏଟା କଣ କଦଳୀ ଭୋଗ କରାଯାଏ?
କଦଳୀ ହଁ କଦଳୀ ଭୋଗ ହୁଏ, ନଡିଆ, କଦଳୀ, କ୍ଷୀର। ତାର ମେନ୍ ହେଲା ନଡିଆ ଟା।
ଓହୋ ଧର ଆମେ ସପୋଚ୍ ଚାହିଁବୁ ଧର ନଡିଆ ତାଙ୍କର ତ ପ୍ରବଳ ନଡିଆ ପିଠା ହଉଥିବ ଆମେ କହିବୁ ଦ କୋଡି ଫାଳେ ନଡିଆ ଆମେ ଆଣିବୁ ସେ
ହଁ ହଁ ଆଣିଦବ ମାନେ ପଇସା ଦବ ପାଞ୍ଚ ଟଙ୍କା ଲେଖାଏ ଗୋ ଫାଳ। ତୁ ନେ ଗୋଟେ ଛୋଟଇଲେ ଗୋଟା ହାରଆ ପାଞ୍ଚ ଟଙ୍କା ଲୋ ଦେବେ।
ଆଉ ତାହେଲେ ପାଞ୍ଚ ଟଙ୍କା ଫାଳ ନଳିଆ ପାଇଁ ତ ଭଲ ସୁବିଧା ସେଠୁ ତ ନଡିଆ ଆଣିକି ଆମେ ଯଦି ଏଠି ଆମେ ଖାଇବୁ ସେ ନଡିଆ ତ ଖାଇ ହବ?
ହୁଁ ହୁଁ କିଛି ନାହିଁ।
ଆଉ ଯଦି ପାକଳ ନଡ଼ିଆଇତ ଯଦି ପାକଳ ନଡ଼ିଆ ହଇତ ତାକୁ ଆମେ ଘିଅ କାଢ଼ି ହବ?
ହଁ ସେତି ତେଲ ବି ବାହାରୁଛି।
ଆଛା ଧରା ଯୋଉ ସେମାନେ ଧର ସେଇଦିନ ଯୋଉ ନଡିଆ ପିଠା ହେ ନ ଦେଇଥର ତା ଆଗ ଦିନ କି ତା ଦି ଦିନି ଆଗରୁ ଯୋଉ ପିଠା ହେଇଥିବ ସେଇ ନଡିଆ ଦେଇଦେଲେ।
ନାଇଁ ନାଇଁ ସେମିତି କାଇହିଁ ଦିଆଯାଏନି ସେଟ କିମ୍ପି ମାରିଥିଲେ ଦିଆଯାନି। ଖାଲି ପିଟା ହଉଥିବ ଦିହ ଲୋକ ଲୋକ ବି ରହୁନି ନଡିଆ ନା ମାନେ ପିଟା ହଉଛି ଯାଉ
ଆଚ୍ଛା ଏ ତାହେଲେ ଭଲ ଇଏ। କାର ନଡିଆ ନଡିଆ ଗୋଟେ ଆଜିକାଲି ତିରିଶ ଚାଳିଶ ଟଙ୍କା ରୁ କମ ନାହିଁ। ତେଣୁ ନଡିଆ ଯଦି ପିଠା ହେଇଥିବ ସେଠି ଫାଳ ଗଡିଆ ଦଶ କକାଳେ ଫାଳେ ଆଣିଲ। ତମେ ଘରେ ନଡିଆ ପିଠା ଫିଠା କଲ ଇଏ କଲ ଖାଇବ ପିଇବ।
ହଁ ହଁ ସେମିତି ବି ଅଣାଯାଏ।
ହୁଁ।
ଯେତେବେଳେ ଯିଏ ଯାଏ ପଇସା ବି ଦେଇ ଦଉ ଏ ଆଣିକି ମତେ ଫାଳ ନଡିଆ ଦବ। କ ଦେଏ ଦେବେ ଆଣିବ।
ଆଚ୍ଛା ତମ ଘରଠୁ ସେ ହ୍ରଦଗଡ଼ ଟାଇମ ଟା କେତେ ବାଟ ହବ?
ହଦଗଡଟା ଆହୁରି ପାଖାପାଖି।
ପୁରା ପାଖରେ।
ହୁଁ ପାଖାପାଖି ହଁ।
ଆଉ ସବୁ ସେଠିକି ବୁଲିବାକୁ ଗଲଣି?
ହଁ ସେପଟେ ଗୋନାସିକା ଆମର ଖଣ୍ଡା ଧାର। ।
ମେ ଉଁ ଏ। ମାନେ ଭଲ ଦେଖି ଖିଆ ଜାଗା ଅଛି ନାଇଁ?
ହୁଁ।
ଆଉ ପିଲାମାନେ ବି ଫଟୋ ଫଟୋ ଉଠେଇ ପାରିବେ।
ହଁ ପିକନିକି ଯାଉଛନ୍ତି ବି ଗୋନାସିକା ଆମର ଖଣ୍ଡାଧାର। ସୀତା କୁଣ୍ଡ ଭୀମକୁୁଣ୍ଡ।
ମାନେ ସେ ପାଖାପାଖି ସବୁ ଅଛି?
ହୁଁ ପାଖାପାଖି।
ତାହେଲେ ଭୁଲିବା ପାଇଁ ଗୋଟେ ଦିନ ଲାଗିଯିବ ନାଇଁ କି?
ହଁ ଗୋଟେ ଦିନ ଲାଗିଯିବ।
ଆ ମାନେ ଯୋଉ ଗୋନାସିକା ପର୍ବତ ଯୋଉ କୁହନ୍ତି।
ହୁଁ ଗୋନାସିକା ପରେ ତାଙ୍କ ଗନାସିକର ଗ ଦିପୁଡାରୁୁ ଝରଣା ବାହାରିଛି ପାଣି।
ମାନେ କଣ ଉପୁରୁ ନା ଏମିତି ତଳେ ପାଣି ବାହାରୁଛି?
ଉପୁରୁ ଉପୁରୁ।
ମାନେ କେତେ ଉଞ୍ଚା ସେ ପାହାଡଟା?
ସେ ପାହାଡ ଟା ତଥାପି ପଚାଶ ଷାଠିଏ ଫୁଟ ହବ ବୋଧେ ଆଉ। ପାହାଡରୁ ଝରେ
ମାନେ ଦିଟା ଧାର ପାଣି ତାର ତଳେ ପଡୁଛୁ ଆସିକି।
ତଳେ ପଡୁଛି ହଁ।
ଆଚ୍ଛା ଆଉ ଖଣ୍ଡାଧାର ଯୋଉଟା? ଆଚ୍ଛା ଆଚ୍ଛା ଆଉ ହଦଗଡ ଡ୍ୟାମ ଟା କଣ ବଡ ଡ୍ୟାମ ଟେ?
ହଁ।
ମାନେ କୋଉ ଦିନରେ ବୁଲିବାକୁ ଗଲେ ଭଲ ହେପଟେ?
ସେଟା ହଉଛି ଠିକ୍ ଉଁ ଜାନୁଆରୀ ମାସ ଗଲେ। ବୁଲାବୁଲି କରିବା ପାଇଁ ଥଣ୍ଡା ପାଗ ଟିକେ ଥିବ ଭଲ ଲାଗିବ ବୁଲାବୁଲି କରିବା ପାଇଁ।
ଆଚ୍ଛା ଆଚ୍ଛା। ତାଲେ ସେଇ ପାଖରେ ଆଉ ବାଲେଶ୍ଵର ଯୋଉ ପଞ୍ଚଲିଙ୍ଗେଶ୍ଵର ନୀଳଗିରି ଫିଳଗିରି ସବୁଆଡେ ବୁଲିବାକୁ ଯାଇଛ?
ହଁ ଯାଇଛୁ।
ନୀଳଗିରିରେ ଜଗନ୍ନାଥ ମନ୍ଦିର ଅଛି ମୁଁ ଯାଇନି କେବେ ସେଠିକି ଓଁ ଭାବୁଛି ଟିକେ ମଝିରେ କେତେବେଳେ ଯାଇଁ ଏ ସେପଟେ ଯାଇଁ ବୁଲାବୁଲି କରି ସବୁ ଆସିଲେ ହବ ପଞ୍ଚ ଞ୍ଚଲିଙ୍ଗେଶ୍ୱର ଦର୍ଶନ କରିନେଇ ତାପରେ ସେ ଯୋଉ ନୀଳଗିରି ଜଗନ୍ନାଥ ଛି ମନ୍ଦିର ବି ଦର୍ଶନ କରିନେଇ ମୁଁ ଭାବୁଥିଲି ଟିକେ ଯାଇକି ସ ସେପଟେ ବୁଲିକି ଆସିଲେ ହଁଅନ୍ତା ତମ ଆଉ ତମ ଘରେ ରହିବା ପାଇଁ ବ୍ୟବସ୍ଥା ଭଲ ଅଛି ରହିୟା
ହଁ ହଁ ହଁ।
ଆଉ ତମ ଲାଟିନ ଫାଟିନ୍ ବ୍ୟବସ୍ଥା ଭଲ ଅଛି?
ଭଲ ଅଛି ହଁ।
ଓହୋ କାହିଁକି ନା ଗଲା ମାନେ କଣ କି ଟିକେ ଗାଧେଇ ପାଧେଇ ଭଲ କିଣ ପରିଷ୍କାର ପରିଛନ୍ନ ହେଇ ଅ ଯାଇ ଟିକେ ଠାକୁରଙ୍କ ସ୍ଥାନ ଟିକେ ବୁଲିକି ଆସିଲେ ହବ। ଗୋଟେ ହଦଗଡ ଡ୍ୟମ୍ ଫ୍ୟାମ ବୁଲିକି ତାମାନେ ଦି ଦିନି ଖଣ୍ଡେ ଲାଗିଯିବ। ଏ ଦି ଦିନି ଖଣ୍ଡ ଗଲେ ଠିକ୍ ହବ ବୁଲିବା ପାଇଁ। ଆଉ ଆଉ ତମେ ଆଖଣ୍ଡଳ ମଣି ଯାଇଛ ସେପଟେ?
ହଁ ଆରଡି ଯାଇଛୁ ହୁଁ।
ଆରଡି ଯାଇଛି ଆରଡିରେ ବହୁତ ଲୋକ ହୁଅନ୍ତି ନାଇଁ?
ହଁ।
ଆଖଣ୍ଡଳ ମଣି ରେ ଖାଲି ଆଖଣ୍ଡଳମଣି ଠାକୁର ଅଛନ୍ତି ନା ଆଉ କଣ ଅଛନ୍ତି ଦେଖିବା ପାଇଁ?
ନା ଅନ୍ୟ ଠାକୁର ବି ଅଛନ୍ତି।
ଆଛା ଆଖଣ୍ଡଣମଣି ରେ ତାଙ୍କର ଗୋଟେ ନନା ଙ୍କୁ ଧରିଲେ ସେମାନେ ସବୁ ପୂଜା ପାଠ ଭୋଗ ରାଗ କରିକି ସବୁ ତାଙ୍କର ଗୋଟେ ବଡ ଭୋଗ ହୁଏ। ମାନେ ତମେ ସବୁ କଣ ଜିନିଷ ପତ୍ର ଦେଇଦବ ନା ସେମାନେ ଦେବେ?
ନାଇଁ ନାଇଁ ତମେ ପଇସା ଦେଇଦେଲେ ସେମାନେ ଜିନିଷ ଦେବେ ସେମାନେ କରିଦେବେ।
ଆଚ୍ଛା। ତାପରେ କୁହନ୍ତି ଆଖଣ୍ଡାଳ ଗୋଟେ କୁଣ୍ଡ ଜଳ ମିଳେ।
ହଁ କୁଣ୍ଡ ଜଳ ମିଳେ ତାଙ୍କର ପଇସା ଦେଲେ କୁଣ୍ଡ ଜଳ ଦେଇଦେବେ।
ହଉ ହଉ ହଉ ତାହେଲେ ହଉ ଟିକେ ମୁଁ ବ୍ୟସ୍ତ ଅଛି ଆଉ ପରେ କେତେବେଳେ କ ଥା ହେବି ରହୁଛି ହେ।
ହଉ।